ହାଲୋ। ମ୍ୟାଡ଼ାମ ନମସ୍କାର
ହଁ ନମସ୍କାର
ହ।
ଆଜ୍ଞା।
କେମିତି ଅଛନ୍ତି।
କଣ କରୁ ହଁ ଭଲ ଅଛି ଆପଣ କଣ କରୁଥିଲେ?
ଭଲ ଅଛ। ମୁଁ ଏ ଏଇ ଟିକେ ବାହାରକୁ ମାର୍କେଟ ଯାଇଥିଲି ତ ଆଃ। ମୁଁ ଏଇ ମାର୍କେଟ ଯାଇଥିଲି ତ ଆସିକିନା ଏଇ ବ ଆସୁଥିଲି ଆଉ
ଆଚ୍ଛା। ଆଉ ସ ରାତି ରୋଷେଇ?
ରୋଷେଇ ଆଜି ହେଇଛି ବୁଟ ଦରକାରୀ ରୁଟି ହେଇନି ଅଟା ଚକଡା ହେଇକିନା ଥୁଆ ହେଇଛି ହଁ। ଆଉ ଆପଣଙ୍କର?
ନାଇଁ ଆମର ହେଇନି ଜଳଖିଆ ହେରିିକା ଟିକେ ସନ୍ଧ୍ୟାବେଳେ ଖିଆ ହେଇଛି
ହୁଁ ହୁଁ ଚକୁଳି ପିଠା ଓ ହୋ ହ ହ। ଆଉ ଆପଣଙ୍କ ଦେହ ପା ଭଲ ଅଛି ନା?
ହଁ ହଁ ଭଲ ଅଛି।
ଆପଣ ନିମକି କରନ୍ତି କି ମ୍ୟାଡାମ ଜାଣିଛନ୍ତି ନିମକି
ନିମକି ମୁଁ କରିନି କିନ୍ତୁ ମୋ ଶାଶୁ କରନ୍ତି ଦେଖିଛି ଆଉ ସିଏ ଏଇ ଯୋଉ ଭଲ କି ଟିକେ ଖାସ୍ତା ଦିଅନ୍ତି ମଇଦାରେ ତେଲ ପକେଇକିରି ଲୁଣ ପକେଇକି କଳାଜିିରା ପକେଇକିରି ସେ ଭଲକି ଚକଡନ୍ତି୍। କୁହନ୍ତି କି ୟାକୁ ଭଲ କି ମୁ ମୁଠେଇ ବୁଟି ଟିକେ ଅଧିକ ଖାସ୍ତା ବୋଧେ ଦିଅନ୍ତି ଆଉ କୁହନ୍ତି କି ଭଲ କି ମୁଠେଇକି ଧରିବନି ମୁ ଅଠା ହେଇଯାଉଥିବ
ହଁ।
ତାପରେ ସେଠୁ ତାକୁ ଅଳ୍ପ ଅଳ୍ପ ପାଣି ଦେଇକି ଟିକେ ଟାଣ ଚକଡନ୍ତି। ଟାଣ ଚକଡିକି କିଛି ସମୟ ରଖିଦିଅନ୍ତି। ତାପରେ କୁ ଯେମିତି ପତଳା ପତଳା ବେଲନ୍ତି ସେମତି ପତଳା ବେଲା ହୁଏ। ତାପରେ ତାକୁ ତିିନି ଗୋଳୁ ଗୋଲ ବେଲିକିରି ତାକୁ ତିନି ପୁଣିଆ ଭାଙ୍ଗନ୍ତି। ଭାଙ୍ଗିକି ତାର ଗୋ ଏପଟ କୋଡଟା କୁ ମୋଡି ଦିଅନ୍ତି। ହେଲା କିନ୍ତୁ ତାପରେ ଛାଣନ୍ତି ତାଙ୍କର ହଁ ତାକୁ ଧୀମା ଆଞ୍ଚରେ ଛାଣନ୍ତି ମାନେ ପୁରା ଧୀରେ
କାଇଁ ଟା ଯଦି ଆମେ ମାନେ ହାଇ ଆଞ୍ଚରେ ଛାଣିଲେ
ହାଇ ଆନ୍ଚରେ ଛାଡିଲେ କଣ ପୋଡିଯିବ ଉପର ଟା ସେ ଯଉ ଭିତର ହୁଏନି କୁର୍କୁରା ଟା ସେଇଟା ହବନି ଭିତର ଟା ପୁରୀ ଭଳିଆ ନରମ ହେଇଯିବ। ଆଉ ଭିତରଟା ହୁଏନି।
ମ ନା ମୋ କଣ ମାନେ ଖାସ୍ତା ନଦେଲେ ହଁ ହବନି ଏଇଟା ଟିକେ ହେଲ ଦି ୱେ ରେ କିଛି ହେଇପାରିବନି। ଏଇଟା ଖାସ୍ତା ଦେଇକିନା ଛାଣିଲେ ମାନେ ପୁରା ନର ନ ହେଲଦି
ହଁ ଖାସ୍ତା ଦେଇକି ଛାଣିଲେ ନନ୍ ହେଲଦି ଆଉ ନିମିକି ବ ବହୁତ ତେଲ ପିଏ ଆଉ ମାନେ ତା ଦେରୁ ତେଲ ନିଗାଡିବା ବି ବହୁତ କଷ୍ଟ ତାକୁ ସେଥିପାଇଁ ଅ ନ କଡେଇକିରି ରଖନ୍ତି ବହୁତ ସମୟ ତାରୁ ନିଗାଡିଯିବ। ତଥାପି ବି ଆପଣ ଯେତେ ନିଗାଡିଥାନ୍ତୁ ଆଣିକି ଯଉ ଜରିରେ ଆଣି ଘରେ ରଖ ଖିଥିବେ ଦେଖିବ ତଳେ ତେଲ ହେଇଯିବ। ବୁଝିଲେ ନିମିକି ଘି ପିଠା ଏସବୁ ତେଲରେ ଛଣା ହଉଚି ଆଧିରେ ଆଉ କିଛି ଆର ନାହିଁ ମାନେ ବିକଳ୍ପ ନାଇଁ।
ବିକଳ୍ପ ନାହିଁ ହଁ।
ଫ୍ରାୟରରେ ଏବେ ୟୁଜ୍ କରୁଥିବେ ଯଦି କିଏ କେମିତି କରିଥିବ କିନ୍ତ ମୁଁ ତ କାଇଁ ଜାଣିନି? ଆଉ ସେ ଯଉ ତିନି ପରସ୍ତ ଯେହେତୁ ପର ଟା ଭଳିଆ ଭଙ୍ଗା ହୁଏ। ଆଉ ତା ଭିତରକୁ ଯାଏ ସେ ଭି ଭିତରୁ ଛାଣି ହବା ପାଇଁ ସେ ଧିମା ଆଞ୍ଚରେ ସେମତି ପଡି ପଡି ପଡି ପଡି ଉ ମାନେ ଗୋଲଡେନ ବ୍ରାଉନ କଲର ହବା ଯାକେ କରିବାକୁ ପଡିବ ଛାଣିବାକୁ ପଡିବ।
ଓହୋ ହୋ ଆପଣଙ୍କୁ ଭଲ ଲାଗେ ମତେ ତ ବିଲକୁଲ
ନାଇଁ ମତେ ନିମିକି ଭଲ ଲାଗେନି ମୋ ସକାଳୁ ଖାଇଲେ ଏସିଡ଼ୀ ଟିଯାଏ ଆଉ କେତେବେଳେ କେତେବେଳେ ଚାରେ ଟିକେ ଇ ଇଚ୍ଛା ଇଚ୍ଛା ହୁଏ ଉଛା ହଏହଲେ ଏମିତି ଭଲ ଲାଗେନି।
ହଁ ହଁ ହଁ। ଆଉ ଚାରେ ତାହେଲେ କାଇଁ ବହୁତ ଭଲ ପାଆନ୍ତି।
ଭଲ ପାଆନ୍ତି କିନ୍ତୁ ସେଟା ଆସିଡିଟି ହେଇଯାଏ। ତ ମୁଁ ନିମିକି ଠାରୁ ଆଉ ଗୋଟେ ଭଲ ଜିନିଷ ନିମିକିରେ ଯାହା ପଡେ କଳା ଜିରା ଆଉ ସେଟା କଣ ହେଲା ଯୋଉ ଜୁଆଣି ଏସବୁ ପକେଇକିରି ମୁଁ ଛୋଟ ଛୋଟ ମାନେ ନିମିକି ପ୍ରୋସେସ ର ମୁଁ ବନାଏ ମାନେ ଅଟା ଅଟା ଚକଟା ହୁଏ କିନ୍ତୁ ମୁଁ ତାକୁ ଛୋଟ ଛୋଟ ଛୋଟ ଛୋଟ ଲମ୍ବା ଲମ୍ବା ହଉ କି ଠିକିରି ସେ ହଉ କି ଚାରିକଣିଆ ସେ ରହୁ ମୁଁ ତାକୁ ଛାଣିକି ଡବାର ରଖି ଦେଇଥାଏ ସେଇଠି ସେଟା ମତେ ଇଜି ହୁଏ ଛାଣିବା ପାଇଁ। ଆଉ ସେଇଟା ବି ଏତେ ତେଲ ଧରେନି। ମାନେ ନିମିକିରେ ଯେମିତି ତେଲଟା ପିଇକି କନ୍ଧି ରେ ରହିଯାଇଥିବ? ଆଜିରେ ତେଲ ଟା କନ୍ଦିରେ ରୁହେନି କାହିଁକ ନା ଛାଡିଗଲା। ଆବେ ପେପର ପକେଇଦେଲେ ପେପର ରେ ବି ଯାହା ନଳିଆ କଥା ବାହାରିଗଲା। ତାକୁ ଡବାର ରଖିଦେଲେ ସେଇଟା ଖାଇବା ପାଇଁ ଭଲ ଲାଗେ ମୁଁ ସେଥିପାଇଁ ନିମିକି ପ୍ରୋସେସ ର ଟା ବନେଇ ଦେଇକିରି ତାକୁ ସରୁ ସରୁ ସରୁ ସରୁ ଏଟାକୁ ଖୁଡ଼ୁମା କୁହନ୍ତି।
ବଟ ଏଇଟା ବି ସେମ ସେମ ଛଣା ଆଉ ନୁହଁ କି ସେଇ ମଇଦା ଛଣା ହୁଁ ହୁଁ
ସେସ ମଇଦାଟ ହିଁ ଅନନହେଲଦି କିନ୍ତୁ ଯେହେତୁ ପାଟି ସୁୁଆ ଦିଆ ଆଉ ଆମକୁ ଟିକେ ଭଲ ଲାଗେ ଓଡିଆ ଲୋକ କ ଆମ କଣ ଆମ ଖାଇବା ପ୍ରିୟ
ଖାଇବାପରେ ହଁ
ଆ ଯେଣ କିି ଯେଣିକି ଯେତେଛଣା ହେଇଥିବ ସେ ସେତେ ଟେଷ୍ଟି।
ଆଜ୍ଞା ଆଜ୍ଞା
ଆଉ ମଇଦା ମାନେ ହେଲି ଆ ଅନେଲି ପୁଣି ଏବେ ଏବେ ମଇଦାରେ ମଇଦାରେ ପୁଣି ଚାଉମିନ ପୁରଉଛନ୍ତି ମଇଦା ତ ସହଜେ ମଇଦା ଇନଡାଜେସନ କରେ। ଆଉ ଚାଉମିନ ତ ଆହୁରି ଭଲକିି ଇନଣ୍ଡାଇଜେସନ।
ପୁରଉଛନ୍ତି ମାନେ?
ମଇଦା ଧିରେ ଯୋଉ କଣ ସେଟା ତ ସିଙ୍ଗଡା ଯୋଉ ବନଉନାହାନ୍ତିକି ମଇଦରେ ତା ଦେହରେ ଚାଉମିିନ ଦଉଛନ୍ତି ତ ମଇଦା ତ ସହଜେ ଗ୍ୟାସ କରାଏ ସିଙ୍ଗିଡା ତ ଗ୍ୟାସ କରାଏ। ତା ଦେହରେ ଚାଉମିନ ପୁର ଦିଆ ହଉଛି।
ହୁଁ ହଁ ସେଇଟା ତ ବହୁତ ଜଲ୍ଦି ଆଉ ଗୋଟେ ଆପଣ ଦେଖିବେ ଏ ଏବେ ଆସୁଛି ହେଲା, ଉଁ ମାନେ ପକେଟ ଚାଉମିିନ କହିକିନା ଆସୁଛି ହେଲା ଏମତି ଲମ୍ବା ଲମ୍ ବାିବସ ସେଇ ମଇଦାରେ କରାହଇଥିବ ତା ଭିତରେ ଚାଉମିନ ବସ୍ୁ ହ
ଆଛା ଆଉ ଗୋଟେ ଯୋଉ ହଳଦୀରାମ ବାଲା ପକଉଛନ୍ତି ଗୋଟେ ଗୋଟେ ସିଙ୍ଗଡା କରିକି ଆପଣ ଦେଖିଛନ୍ତି। ବିକ୍ରି ହଉଛି ରେଡିମେଡରେ ମିନି ସମସା କହିକି ତାକୁ ବିକୁଛନ୍ତି ତା ଦେହରେ କଣ ପୁର ଦଉଛନ୍ତି କି ଜାଣି କାଜୁ ସିଏ ମିଠାଳିଆ ମିଠାଳିଆ ଲାଗୁଛି।
ଏ ସେଗୁଡାକ ସେଗୁଡାକ ନୁହଁ ମ୍ୟାଡାମ ସେ ଏଇ ସବୁ ଜିନିଷ ହେଲା ପୁରା ଅନ୍ଧ
ଆଜ୍ଞା ଆଜ୍ଞା ମଇଦା ହିଁ ଅଲଗା ମଇଦାଟା ହିଁ ଅନେହେଲଦୀ ଅଧ ଲୋକ ତ ଅ ଅଟା ବି ଖାଉନାହାନ୍ତି କହୁଛନ୍ତି ନାଇଁ ଅଟା ବି କାରବୋହାଇଡ୍ରେଟ ଖାଇବୁନି।
ହଁ। ଆଛୁଆଲି ନା ମଇଦା ଠାରୁ ତ ଶହେ ଗୁଣରେ ଅଟା ଭଲ।
ହଁ।
କିନ୍ତୁ
ଅଟା ଠାରୁ ଆମେ ଯୋଉ ଅଟା ଟା ଖାଉଛେ କିଣିକି ସେ ଆଶୀର୍ବାଦ ଆରମ୍ଭ କରି ଯେ କେତେ ଭେରାଇଟି ଯେତେ ବ୍ରାଣ୍ଡେଡ ଅଟା ଥାଉ ତାଠୁ ଯଦ ଆମେ ଘରେ ଗହମ ଧୋଇ କୁଟିକିରି ପେସେଇକି ଆଣିକି ଚଲେଇକିରି ସେ ଅଟା ଖାଇବା ଆମ ପାଇଁ ସେଇଟା ଭଲ।
ହୁଁ ଆଉ ଗୋଟେ ମ୍ୟାଡମ ଯଦି ପାରିବେ ମାନେ ଯାହାର ପଇସା ଅଛି ଅଛି ଓଟ୍ସ୍ ଅଟା ଓଟସ୍ ଯଉ ପ୍ୟାକେ ହଁ ଓଟସ୍ କୁ ପ୍ୟାକେଟ ବନାଅ। ଓଟସ୍ କୁ ପ୍ୟାକେଟ ଆଣିକିନା ହେଲା ତାକୁ ଗ୍ରାଇଣ୍ଡିଙ୍ଗ କରିନ ରଖି ଦେବେ ତା ଦେହରେ ଟିକେ ଆପଣ ମାନ୍ ଣ୍ଡିଆ ଗୁଣ୍ଡ ବି ପକେଇଦବେ ହଁ ମିଶେଇକିନା ରଖିଦେବେ ଆଉ ଯେତେବେଳେ ଚକଟା ଚକଡିବେ
ହୁଁ ହଁ ନାଇଁ ଏଇ ନର୍ମାଲ ଅଟାରୀ ବି ଯଦି ଆମେ ମାଣ୍ଡିଆ ଗୁଣ୍ଡ କପେଇ ଆମେ ଦି କଥର ରୁଟି କଲେ ଗୋଟେ କପ ରେ ଅଟା ମିଶେଇଲେ ଗୋଟେ କପ୍ ମାଣ୍ଡିଆ ଗୁଣ୍ଡ ମିଶେଇଦେବେ ରୁଟି ବଢିଆ ଲାଗିବ ଆପଣଙ୍କୁ ପେ ହେଲ୍ଦୀ ଜିନିଷ ବି ଗଲା
କଣ କଣ ଆଉଥରେ ଟିକେ କହିଲେ ମ୍ୟାଡାମ
ଟା ଗୋ ଟେ କପ ଦେଲେ ମାନେ ଦେଢ କପ ଅଟ ଟା ଦେଇଦଲେ ଆଉ ଅଧ କ୍ ଆପ ଆପଣଙ୍କ ଦି କପରେ ଆପଣଙ୍କର ରୁଟି ହଉଛି ଦି କପ ଅଟାରେ ହଉଛି ଆପଣ ଗୋଟେ କପ ଆଉ ଅଳ୍ପ ଟିକ କି ଅଟା ଦେଇଦେଇକି ଆଉ ରେଷ୍ଟ ଅଟା ଟା ଆମର ମ ଯୋଉ ଦେଇଦେବେ ମାଣ୍ଡିଆର ଗୁଣ୍ଡ
ହୁଁ
ସେଇଟା ଦେଇକି ଆଉ ରୁଟି କରିବେ ସିଏ ବି ଆହୁରି ବଢିଆ ମାନେ ଅଟା ଆଉ ଯେମିତି ଆମେ ପୁରୀ ଧର କରୁଚେ ଅ ଖାଲି ଆମକୁ ମଇଦା ପୁରୀ ଭଲ ଲାଗୁନି ଆମେ ଅ ଟା ଆଉ ମଇଦା ମିଶେଇ କରୁଛେ ଆମେ ଅଟା ଆଉ ମାଣ୍ଡିଆ ଗୁଣ୍ଡ ମିଶେଇ ରୁ କରିବା
ଉଁ ହୁଁ ହୁଁ ଅଟା ଆଉ ମାଣ୍ଡିଆଗୁଣ୍ଡ ମିଶିକିନା କଲେ ମ୍ୟା ମ୍ୟାଡ଼ାମ୍ ଟେଷ୍ଟ ଭଲ ଆସେ
କିଛି ଜଣା ପଡିବନି ମାନେ ଅଳ୍ପ ଅଳ୍ପ ମଇଦା ଅଳ୍ପ ଦେବେ ଯିଏ ଖାଇପାରୁନାହାନ୍ତି ଯୋଉମାନେ ମାଣ୍ଡିଆ ଚକୁଳି ଖାଲି ଖାଇବାକୁ ଭଲ ପାଉନାହାନ୍ତି ମାଣ୍ଡିଆ ଛତୁଆ ଖାଇବାକୁ ଭଲ ପାଉନାହାନ୍ତି ତ ଅଟା ଦେହେରେ ମିଶେଇକି ରୁଟି କରଦବା।
ମାଣ୍ଡିଆରେ କେବେ ମ୍ୟାଡମ୍ ଦୋସା ବନେଇଛନ୍ତି?
ନା। ମତେ ଡାଇରେକ୍ଟ ମାଣ୍ଡିଆ ପା ଭଲ ଲାଗେନି ଟିକେ।
ବନାନ୍ତୁ ଦିନେ କହିଲି ବା ଆପଣ ପାଟି ଛା
ଆଜ୍ଞା ମୁଁ ସେଥିାପାଇଁ ସବୁଥିରେ ମିଶେଇ ଦି ଦିଏ।
ହଁ ମାଣ୍ଡିଆ ଆଉ ସୁଜି ମିଶେଇନା ବନେଇବେ ଯେତିକି ମାଣ୍ଡିଆ ନେବେ ହେଲା ସେତିକି ସୁଜି ନେବେ ହେଲା ଗୋଟେ ଦିନ କୋଉ ଗୋଟେ କାମ କରନ୍ତୁ ଅ ଦି କପ୍ ନାଁ ମାନେ ସରି ଉମ୍ ଛୋଟ ଗିନାରେ ଗିନେ ମାନ୍ ଣ୍ଡିଆ ନିଅନ୍ତୁ ଦିନେ ସୁଜି ନିଅନ୍ତୁ ହେଲା ପାଣି ଟିକେ ଅଧିକା ଦେବେ ତା ହଁ ଭେଦେଇଦେବେ ହେଲା। ଭେଦେଇ ଦେଇକି ନା ତା ଦେହରେ କଣ କରିବେ ଭୂଷଙ୍ଗ ପତ୍ର ଚୁନ୍ ଚୁନ୍ କରିକିନା କାଟିଦେବେ ଜିରା ଗୁଣ୍ଡ ପକେଇଦେବେ ଲୁଣ ପକେଇଦେବେ ଆଉ ତାକୁ କଣ କରିବେ ନା ପୁରା ଅଧଘଣ୍ଟା ଛାଡିଦେବେ ହେଲା ଆଉ ଟିକେ ସେଟା ପୁରା ପାଣିଆ ପାଣିଆ ବନେଇବେ ଆଉ ତାୱା ଯୋଉ ତାୱା ଆପଣଙ୍କର ଭଲ ଉଠେ ସେଇ ତାୱା ରେ କଣ କରିବେ ପକେଇଦେବେ ହେଲା ସରୁ କରି ନା ପକେଇଦେବେ ପକେଇଦେବେ ମ୍ୟାଡ଼ାମ କିଛି ନହେଲେ ସିମ୍ପୁଲ ଆଚାର ଲଗେଇକିନା ଖାଇଦେବେ ଆପଣ ଜାଣିପାରିବେନି ଆଉ ପୁରା ପାମ୍ପଡ ହେଇକିନା ଉ ଉଠିବ ସିଏ।
ଆଜ୍ଞା ଆଜ୍ଞା ନାଇଁ ମୁଁ କଣ କରେ କି ମାଣ୍ଡିଆ ଗୁଣ୍ଡ ଟା ମୁଁ ତ ଡାଇରେକ୍ଟ ଯେବେ ଖାଇପାରେନି ମୁଁ ସେଥିପାଇଁ ତାପରେ ଖାଲି ସୁଜି ଟିକେ ନ ମିଶେଇ ଲେ ସେଇଟା ମୋଟା ହବ ତ ମୁଁ ଯୋଉ ବିରି ଚାଉଳର ବଟର ନୁହଁ, ସେଥିରେ ଟିକେ ଭଲକି ବିରି ପଡିଥିବ, ଥିବ ମୁଁ ତାକୁ ଗୋଟେ ଦିନ ରାତିରେ ଧର ମୁଁ ଗୋଟେ କଂସାରେ ମୁଁ ମୋର୍ ଟିକେ ମନ ହେଲା ମୁଁ ଅଧ କପ୍ କି କପେ ମାଣ୍ଡିଆ ଗୁଣ୍ଡଟା ଯୋଉ ଆସେ ସେ ଗୁଣ୍ଡଟାକୁ ମିଶେଇ ମିଶେଇକି ଗୋଳେଇକି ଥୋଇ ଦେଇଥାଏ ।
ଓ ହୋ ହୋ ହଁ ହୁଁ ହୁଁ ହୁଁ।
ଯେହେତୁ ଖାଲି ଖାଇ ହଉନି ତ ତାର ସତରେ ବି ତାର କିଛି ଟେଷ୍ଟ୍ ନାଇଁ ଯୋଉଥିରେ ନାଇଁ ଯେମିତି ହେଲା ରୁଟି ଟିରେ ହେଲା କି ଛତୁଆ ଦିହରେ ମିଶେଇ ଦିଏ କ ଆମର ଯୋଉ ଛତୁଆ ଛୁଆଙ୍କ ପାଇଁ ହେଇନି ମୁଁ ତା ଦିହ ରେ ସେ ପ୍ୟାକେଟ୍ ପାଉଡର୍ ଆଣିକି ମିଶେଇ ଦିଏ।
ଓ ହୋ ହୋ।
ମିଶେଇ ଦିଏ ବାସ କ୍ଷୀର କି ଅମୁଲ ଯୋଉଥିରେ ଛୁଆ ଖାଇବା ଭଲ ପାଇଲା ଦେଇଦିଏ ଆଉ ଏମିତି ନିଜେ ଖାଇଆକୁ ହେଲେ ପିଠା ପାଇଁ ଯୋଉ ହେଇଥାଏ ସେ ପିଠାରେ ମିଶେଇ ମିଶେଇ ଦିଏ ନହେଲେ ଅଟାରେ ମିଶେଇ ଚକଡି ରୁଟି କରିଦିଏ।
ହୁଁ ହୁଁ ହୁଁ। ନା ସେ ଗୁଡାକ ବହୁତ ସେମିତି ଆଉ।
ହଁ ଏବେ ତ ପୁରା ଚାଲିଛି ମାଣ୍ଡିଆରେ ସବୁ ଜିନିଷ ଆଉ।
ହୁଁ ମାନେ ମତେ ଆଗରୁ ଲାଗୁଥିଲା ଏ କଣ ଏଇଗୁଡାକ କହୁଛନ୍ତି କିଛି ନାହିଁ କିନ୍ତୁ ମୁଁ ଗୋଟେ ଜିନିଷ ତା ମାନେ ମ୍ୟାଡ଼ମ୍ ମାର୍କ କରିଛି ମୁଁ ଯୋଉ ଦିନ ଯଦି ଉଁ କେତେଟା ଜିନିଷ ଅଛି ଓଟ୍ସ ହେଲା ସୁଜି କି ବେସନ ଚିଲ୍ଲା କି ମୁଗ ଡାଲ ଚିଲ୍ଲା ଏଗୁଡାକ ଯୋଉଦିନ ମୁଁ ଖାଇ ଯାଇତେ ଖାଇଥିବି ନା ମ୍ୟାଡ଼ାମ ନଅଟା ବେଳେ ବୋଲିଲେ ଖାଇଥାଏ ଦିନ ସାଢ଼େ ଗୋଟେ ଯାଏଁ ମତେ କିଛି ଜିନିଷ ମାନେ ଚଟପଟା ଜିନିଷ ଖାଇବାକୁ ମନ ହୁଏନି। କିଛି ବି ଜିନିଷ ଖାଇବାକୁ ମନ ହୁଏନି।
ଆଜ୍ଞା।
ଆଉ ପୁରା ଏତେ ସୁନ୍ଦର ସେ ପୁରା ମାନେ ମ ବହୁତ ପୁରା ହେଭି ହେଭି ଯେମ ତି ଆଜି ଦେଖନ୍ତୁ ମୁଁ ଖରାବେଳେ ଛୋଲେ ଖାଇଛି। ହେଲା ଛୋ ଚୋଲେ ଖାଇଛି ମତେ ଏପର୍ଯ୍ୟନ୍ତ ଭୋକ ଲାଗିନି କିନ୍ତୁ ସେଇ ଜାଗା ମୁଁ ମାର୍କ କରୁଛି। ଛୋଲେ କୁ ଛାଡିଦେନା ମୁଁ ଯଦି କଉ ଭୋଜିଟେବୁଲ ଖାଉଛି। ଜି ହେଲା ସେଦିନ ନା ମତେ ମାନେ ଛଅଟା ସାଢେ ଛଅଟା ହେଲା ବେଳକୁ ଏତେ ଭୋକ ଯେ ଆ ମୁଁ ଟିକେ ଭୋକ ସମ୍ଭାଳି ପାରେନି ହେଲା। ଏତେ ଭୋକ ଯେ ପୁରା ମାନେ ମାନେ ମୋ ଆ ମାନେ ଆଖି ମୁଣ୍ଡ ପୁରା ଧୂଆଁ ଧୂଆଁ ହେଇଯାଉଛି।
ଆଜ୍ଞା ତାପରେ ଭୋକ କଲେ କଣ କି ମାନେ ଆମେ ତରତରରେ ଯାହା ନାହିଁ ତାହା ବି ଖାଇଦବା।
ତ ଭୋଗ କଲା ବେଳକୁ ମୁଁ ଦେଖୁଛି ହେଇ ଆସିଲା ବେଳକୁ ଟିକେଏ
ବାସ୍ନା ହେଲା ନାକରେ ଯାହା ବାସ୍ନା ହେଲା ସେୟା ଖାଇବାକୁ ଇଚ୍ଛା ହେଲା।
ହଁ ଯାହା ବାସ୍ନା ହେଲା ହେଇ ଟିକେ ଗୁଚୁ ଖାଇଦେ ହେଇ ଟିକେ ଚାଟ ଖାଇଦେ ଇଏ ଖାଇଦେ ବଟ ମୁଁ ଦେଖିଲି ତମେ ଯଦି ପୁରା ମାନେ ଯୋଉ ଦିନ ହାଇ ପ୍ରୋଟିନ ଜିନିଷ ଖାଉଛ ହେଲା ସେଗୁଡାକ କଣ ଖାଇଲେ
ହୁଁ ଜଣା ପଡିବନି ଇଚ୍ଛା ବି ହବନି ତ ଆଉ ଅଲ ଅଲଗା ଜିନିଷ ସବୁ ଖାଇବା ପାଇଁ ଆଉ
ଆଜ୍ଞା ଥ୍ୟାଙ୍କୟୁ ସୋ ମଚ୍ ମ୍ୟାଡ଼ାମ ଆଜ୍ଞା ହଁ ହଁ ହଁ।